ହାଲୋ। ହ୍ୟାଲୋ ହ୍ୟାଲୋ। ହଁ ଗୁଡ଼୍ ଇଭିନିଂ। ହ୍ୟାଲୋ। ହଁ ଗୁଡ଼୍ ଇଭିନିଂ।
ହଉ।
ହଉ କଣ କରଚି? ହ୍ୟାଲୋ। ହ୍ୟାଲୋ।
ହରିକା ମାମ୍।
ଆପଣ ଟିକେ ନେଟୱାର୍କକୁ ଆସନ୍ତୁ ଟିକେ ଆପଣଙ୍କ ନେଟାର୍କ ଅପଡାଉନ ହଉଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କହ। ହ୍ୟାଲୋ। ହ୍ୟାଲୋ।
କିଛି କହୁନାହାନ୍ତି ହ୍ୟାଲୋ।
ହଁ ଆପଣ କଣ କରୁଥିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଆଜ୍ଞା ମ୍ୟାାମ ନମସ୍ତେ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ କଣ କରୁଥିଲେ?
ଆଜ୍ଞା ମୁଁ ଭଲ କରୁଛି ଆପଣଙ୍କର ଭଏସ ବି କ୍ଲିୟର ଆସୁନି।
ଆପଣଙ୍କର ନେଟାର୍ ପ୍ରୋଲେମ୍ ମଧ୍ୟ ହଉଚି ସେଥିପାଇଁ ଟିକେ ଏମିତି ଅପ ଡାଉନ୍ ହଉଥିବ। ନେଟୱାର୍କ ଅଛି।
ମୁଁ ଅଫିସରେ ଅଛି ୱାଇଫାଇ ରେ ଅଛି।
ଆଜ୍ଞାଁ ହଁ ଠିକ ଅଛି ବର୍ଷା ବୋଧେ ହଉଥିବ ପ୍ରୋବ୍ଲେମ ହଉଥିବ। ଆଉ କେମିତି କଣ ଅଛନ୍ତି?
ହଁ ଭଲ ଅଛି ମ୍ୟାମ୍ ଆପଣ କେମ୍
ଆଜ୍ଞା ହଁ ମୁଁ ବି ଭଲ ଅଛି ଘରେ ଫ୍ୟାମିଲୀ ଲୋକ ସବୁ?
ଆଜ୍ଞା ଆଜ୍ଞା ଭଲ ଅଛନ୍ତି ଆପଣଙ୍କର?
ହଁ ସେମିତି ସବୁ ଅଛନ୍ତି ଆଉ। ଆଉ ଆପଣ କି ଆଞ ଆପଣ କି ଜୋବ୍ କରନ୍ତି କି? ହ୍ୟାଲୋ।
ମୁଁ ଡ୍ରାଇଭର ଜୋବ କରରେ ମମ।
ଆଜ୍ଞା।
ହଁ ଡ୍ରାଇଭର ଜବ କର
ହଁ ଡ୍ରାଇଭର ମାନେ ପ୍ରାଇଭେଟ ବସ୍ ସ୍କୁଲ ବସ।
ନାଇଁ ସ୍କୁଲ ସ୍କୁଲରେ ଜବ୍ କରରେ ମୁୁ। ଅଫିସ୍ ସ୍କୁଲରେ ଡିସାବିଲିଟି ସ୍କୁଲରେ ହ୍ୟାଣ୍ଡିକ୍ୟାପ୍ ସ୍କୁଲରେ।
ଆଜ୍ଞା।
ଆଉ କଣ ଖାଇଛନ୍ତି ଆଜ୍ଞା? ସମ୍ ଟୋ ସମେ
ମୋ ଭାତ ଭେଣ୍ଡିଆଳୁ ତରକାରୀ।
ଆଜ୍ଞା ମୁଁ ବି ତ ପ୍ରାୟ ସେଇ ଭାତ, ଡାଲମା, ଭଜା ଆଉ ଏମିତିରେ ବି ମିକ୍ସ ଭେଜ ହେଇଥିଲା।
ଆଜ୍ଞା।
ସେମିତି ନର୍ମାଲ ସାଧା ଖାଦ୍ୟ।
ଆଜ୍ଞା।
ବର୍ଷା ବହୁତ ଜୋରରେ ହଉଛି କିଛି ଶୁଭା ଯାଉନି ଆ
ବର୍ଷା ଆଜ୍ଞା ହଁ-ହଁ ବର୍ଷା ଏଇଠି ଯୋର ତ ହଉଛି ଏଠି ଲାଗି ରହିଛି ଦିନ ମାନ ଆଜି ବର୍ଷା ହେଲାଣି। କାଲି ତ ଏମିତି ବର୍ଷା ହେଇଥିଲା। ଆମ ଘର କଟକ ସାଇଡ ରେ। ହ୍ୟାଲୋ। ଆଜ୍ଞା ଆପଣଙ୍କର? ନା ନା ଏମିତି ଘରେ ଘରେ ଅଛି।
ଆଜ୍ଞା ଆଜ୍ଞା। ମ୍ୟାରେଡ ପର୍ସନ୍ ବୋଧେ?
ନାଇଁ ନାଇଁ।
ଆଚ୍ଛା ଆଚ୍ଛା। ଆଉ ସବୁ
ହଁ। ମୁଁ ପୁରୀ ହଁ ଯାଇଥିଲୁ ଏବେ ତ ଆଉ ଯାଇନୁ ଆର ବର୍ଷ। ଆଜ୍ଞା।
ଆଜ୍ଞା ଆଜ୍ଞା। ଏ ବର୍ଷ ଯିବେନି ରଥଯାତ୍ରା କୁ?
ନାଇଁ ତ ସେମିତି କିଛି ପ୍ଲାନିଂ ହେଇନି ଏତେ ଭିଡ ବହୁତ ଭିଡ଼ରେ। ହଁ ଆମେ ଏଇନା ଯାଇ ପାରିବା ଦରକାର। ଏତେ ଭିଡ଼ ପ୍ରବଳ ଭିଡ଼ ବି ଦଲା ଚକଡ଼ାରେ ମୁଁ ଯାଇପାରିନି ସବୁ ଜାଣନ୍ତି। କେବେ ଡୋରି ଲାଗିଲେ ଯିବି ଯିବି ଭିଡରେ ହେଲେ ବି।
ନିଶ୍ଚିନ୍ତ-ନିଶ୍ଚିନ୍ତ-ନିଶ୍ଚିନ୍ତ।
ସେ ଚାହିଁଲେ ସେଭ ରେ ମତେ ନେବେ ସେଭ ଆଣି ଛାଡ଼ିବେ ଭଗବାନ ଚାହିଁଲେ ମୁଁ ତ ନିଜ ସାହାସ। ଭିଡ଼ ରେ ଯିବା ପାଇଁ।
ଆମେ ତ ପର ଇୟର ମୁଁ ଯାଏ ରଥଯାତ୍ରାକୁ।
ଅଜ୍ଞା ଅଜ୍ଞା।
ମୁଁ କଣସିର୍ଷ ମିସ୍
ଆଜ୍ଞା ଆଜ୍ଞା।
ଏ ବର୍ଷ ତାଙ୍କ ଇଚ୍ଛା କଣ ହଉଛି ଜଣି
ଆଜ୍ଞା।
ତାପରେ ଏ ବର୍ଷ ବହୁତ ଭିଡ। ଦେବନାନ ପୂର୍ଣିମା ବହୁତ ଭିଳ ରହୁଛି ପୁରୀ ଦେଖିଥିଲି ମୁଁ ୟରେ ଜଗନ୍ଟିଭିରେ।
ଆଜ୍ଞା।
ଏମିତିରେ ବି ଯିବାକୁ ବି ଡର ଲାଗୁଛି ଭିଡ ରହୁଛି। ତାପରେ ରେନଫଲ ବର୍ଷା।
ଅଜ୍ଞା ଆଜ୍ଞା।
ଏମିତିରେ ବି ବର୍ଷା କଣ୍ଟିନ୍ୟୁ ଏବେ ତିନି ଚାରି ଦିନ ହେଲାଣି। କଣ୍ଟିନ୍ୟୁ ଚାଲିଛି ସେଥିପାଇଁ। କୁଆଡେ ବି ଯାଇହଉଁ। ଖାଲି ଅଫିସରେ ଆସିକି ବସି ବସିକି ଯିବା କଥା। ଏମିତିରେ ସ୍କୁଲ ବି ଛୁଟି କରିଦେଇଛନ୍ତି।
ଆଜ୍ଞା।
ଏ ସବୁ ଭଲ ଆଜ୍ଞା।
ହଁ ଆଉ ସବୁ ଆମେ ଏମିତି ଅଛୁ ଠିକ ଠାକ ଏମିତି ଭଲରେ ଚାଲିଛି।
ଆଉ କୁଆଡେ ବୁଲିବା ପାଇଁ ଏଇ ମନ୍ଥ ରେ ଯାଇନାହାନ୍ତି?
ନା ଏମାନ ତର କିଛି ବୁଲିବା ପାଇଁ ମୁଁ କୋଠେ ଯାଏନ ହଁ ଯାଇଥିଲି ଏଇ ଆମେ ଯୋଉ ଅ ଲିଙ୍ଗରାଜ୍ ହେଇକି ଲିଙ୍ଗରାଜ ଲିଙ୍ଗରାଜଇ ଆଜି ହଁ କେଦାରଗ ଯାଇଥିଲ।
କଟକରେ କଣ ଜାଣିନଥିବେ କଟକ ପାଖାପାଖି ଆଉ
ତଥାପି ଏନିୱେ ଆ ମୁଁ ତ ପ୍ରାୟ ଭୁବନେଶ୍ଵରରେ ରହୁଛି ନା ଗୋଟେ ଭୁବନେଶ୍ଵରରେ ଟଚ ଅଛି ମୋର।
ଥଣ୍ଡା ଏକ୍ସରସାଇଯାଇଛି ବୋଧେ ମେଡିସିନ କଣ୍ଟିନ୍ୟୁ କରନ୍ତୁ।
ଥଣ୍ଡା ଥଣ୍ଡା ନାହିଁ ଏମିତି ଚିଙ୍କଡା ଘାସ ଥଣ୍ଡା ମତେ କିଛି ହେଇନି ଥଣ୍ଡା ମତେ କମ ହୁଏ ହୁଏନି।
ଅ ତଥାପି ବର୍ଷ ରୁ ଟିକେ ଡିଷ୍ଟାନ୍ସ ରହିଲେ ବେଟର କାରଣ ଏବେ ଏଇଟା ଲଘୁଚାପ ବର୍ଷା ନା? ହଠାତ୍ ଧରି ପକେଇବ ଦେହ ଖରାପ କରିବ ସିଜନ ବହୁତ ଖରାପ ଅଛି ସେ
ଆଉ ସବୁ ତ ଆମ ଡିଉଟି ଆପଣ ଠିକ ଚାଲିଛି। ହ୍ୟାଲୋ।
ଭଲ ସବୁ। ଚ ହଁ ହ୍ୟାଲୋ ହ୍ୟାଲୋ। ଆସୁଭେ ନେଟୱର୍ ପ୍ରୋବ୍ଲେମ ହଉ ହ୍ୟାଲୋ। ହ୍ୟାଲୋ। ଆପଣଙ୍କ ବୟସ କଟି ଯାଉଛି ଆଜ୍ଞା। କିଛି କ୍ଲିଅର୍ ଆସୁନି ହ୍ୟାଲୋ। ଆପଣ ନେଟୱାର୍କକୁୁ ଆସନ୍ତୁ।
ହଁ ସୁଭିଲା।
ହଁ ଏବେ ଶୁଭୁଛି। ଏଇ ବର୍ଷା ପାଇଁ ପ୍ରୋବ୍ଲେମ୍ ହଉଛି ଆଉ।
ହଁ ହଁ ନେଳିବ ବର୍ଷା ଯୋଉ ଏଇ ଯ ଦିନ ମ ପୁରା ନା ପୁରା ପାଗ ପୁରା ଥଣ୍ଡା ଥଣ୍ଡା ସେଥିପାଇଁ ହଉଥିବ। ଏମିତି ବେଳେ ବେଳେ ଅପଡାଉ ହଉଛିଟ
ଆଜ୍ଞା।
ଆଜ୍ଞା।
ପୁର ଭଏସ୍ କ୍ଲିଅର ହେଉନି ବେଳେ ବେଳେ କଟିଯାଉଛି
ହୁଁ
ପ୍ରାୟତଃ ଏବେ କୌଣସି କଲ ବି ନେଟୱାର୍କ ପ୍ରୋବ୍ଲେମ୍ ବିଜି ବତାଉଛି ପ୍ରାୟ। ଦେଖନ୍ତୁ ଏ ବର୍ଷ ଜଗନ୍ନାଥଙ୍କୁ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ। ତାପରେ ଆମେ ଭାବିବା ଜଗନ୍ନାଥଙ୍କ ଡୋରି ଏନିୱେ ଠିକ୍ ଅଛି ଆମ ସେଇଟା ମାନୁଛେ କିନ୍ତୁ ଆମେ ବି
ଆଜ୍ଞା। ହଁ ହଁ ସେଇଟା ଠିକ କଥା ଭଗବାନ ଡୋରି ନହେଲେ କେହି କେଉ ଯାଇପାରିବେନି ସେଇଟା ହଁ।
ଆଉ ଘରେ ଫ୍ୟାମିଲି କେମିତି ଅଛନ୍ତି?
ଘରେ ସବୁ ସେମିତି ଅଛନ୍ତି ଆଉ।
ଜବ କରନ୍ତିନି କି?
ଆଜ୍ଞା।
ଜବ କରନ୍ତିନି।
ନାଇଁ ନାାଇଁ ଜବ୍ ନାହିଁ ଜବ୍ ମୋର ଘରେ ଏମିତି ଅଛି ଜବ୍ କିଛି ନାହିଁ।
ଓହୋ ପାଠ ପଢା ସରିନି ବୋଧେ?
ହଁ ସରିଗଲାଣି ପଟ ପଡ଼ ଏମିତିକା ଆରେ ଅଛି ପଡ଼ିକିନିଉ।
ଆଜ୍ଞା ଧଳ ଆଜ୍ଞା।
ଟ୍ରାଏ କରନ୍ତୁ ଏବେ ତ ପ୍ରାୟ ଗଭର୍ଣ୍ଣମେଣ୍ଟ ପୋଷ୍ଟ ବାହାରୁଛି।
ହଁ ସେଠି ବି ପ୍ରାୟ ଚାଲିଛି ବଟ୍ ତ ହବା ତ ମୁସ୍କିଲ ନା ଦେଖାଯାଉ।
ଆ୍ଞ ଚେଷ୍ଟା କନ୍ତୁ ଆପିକ ଜବ୍ ପାଇଁ ଟ୍ରାଏ କରିବା ସବୁଠୁ ଅଲମୋଷ୍ଟ ଭଲ ବୋଲି ମୋ ମ
ହଉ ଆମ ଆଡେ ଅଛି ଚା।
ଆଜ୍ଞା। କାହିଁକି ନା ଚେଷ୍ଟାର ମୂଳ ସଫଳତା। ଆମେ ସବୁବେଳେ ଯଦି ଘରେ ବସି ରହିବା କିଛି ମୂଲ୍ୟ ହେବନି। ସମୟ କେତେବେଳେ ସରି ଯାଇଥିବ ଆମେ ଜାଣିପାରିବାନି। ତ ଜବ୍ କରିବା ହିଁ ମୁଁ ଏଇ ଗ୍ରାଜୁଏସନ ପରେ ବି ଘରେ ବସିଲେ କିଛି ଲାଭ ନାହିଁ କହିକି ଆସିକି ସ୍କୁଲ ରେ ଜବ୍ କରୁଛି। କାହିଁକି ନା ଘରେ ବସିଲେ କିଛି ମୂଲ୍ୟ ହୀନ ସମୟ ନଷ୍ଟ। କିଛି ତ ଆମେ ସର୍ଭିସ୍ ପାଇପାରିବା।
ହ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ପୁଣି କଟିଗଲା।
ହ୍ୟାଲୋ।
ହଁ, ଶୁଭୁଛି ଆପଣଙ୍କ କଥା।
ଆଜ୍ଞା, ଆଜ୍ଞା।
ହଁ, ହଁ କୁହନ୍ତୁ।
ଆପଣଙ୍କ ଭଏସ ଖାଲି ଶୁ ଟା ଶୁଭିଲା ଶୁଭୁଛି ଏମିତି କଣ କହୁଛନ୍ତି କି ନା କଣ।
ଆଜ୍ଞା, ଆଜ୍ଞା। ଠିକ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ଧନ୍ୟବାଦ ଆପଣଙ୍କୁ ରଖୁଛି।
ଆଜ୍ଞା, ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା।